ହ୍ୟାଲୋ ହଲୋ ହଁ ସାଙ୍ଗ
ହଁ କୁହ
ଆଜି ଏତେ ଦିନ ପରେ ମନେ ପଇଲା କୁଆଡେ ଯାଇଥିଲ ଏତେ ଦିନ ହେଲା
ଏ ଏଟେ ପଳେଇଥିଲି ତ ଏଠିକି ଯୋଉ ମାନେ ଅଣ୍ଡର ଗ୍ରାଉଣ୍ଡ ହେଇଯାଇଥିଲି
କୋଡି ମାତି ତଡେ
ହୁଁ ମାଟି ତଳେ ରହୁଥିଲେ ଖାଇବା ପିଇବା ଆରେ ସତରେ ଆରେ ସତରେ ମାଟି ତଳେ ରହୁଥିଲେ ସେ ଖାଇବା ପିଇବା ପହଞ୍ଚୁଥିଲା ଆଜି କଣ ତମ କଥା ଟିକେ ହଠାତ୍ ମନ ପଡ଼ିଗଲା ଆଉ ଉପୂରକୁ ଆସିଲି ଆଉ ଉପୂରକୁ ଆସିକି ତ ମୁଁ ଫୋନ୍ କଲି ଆଉ
ଆଉ ସେଠିକ ସାଙ୍ଗସାଥି କିଏ ଦେଖା ହେଇଥିଲା ମାନେ କି ମୂଷା ବେଙ୍ଗ ସାପ ବିଛୁ
ହ ହଁ ସେଇଠି ସାଙ୍ଗସାଥି କରିଦେଇଛି ସାଙ୍ଗସାଥି ଗୁରା ମତେ ଝୁରୁଛନ୍ତି ବା ଏବେ କାନ୍ଦୁଥିଲେ ମୁଁ ପଳେଇ ଆସିଲି
ଏହେ ତାଙ୍କ କଥା ଏତେ ତାଙ୍କୁ ସାଙ୍ଗରେ ନେଇ ଆଇଲନି
ନା ମ ତାଙ୍କ ସାଙ୍ଗରେ ଆଣିଲେ ସମ୍ଭାଳି ହବନି
କାଇଁ ସବାରେ ତମେ ତାଙ୍କ ସାଙ୍ଗ ତମେ ତାଙ୍କୁ କଣ୍ଟ୍ରୋଲ କରିହବ
ହଁ ଆଉ ମାନେ ଆଣିଲେ ତମ ସାଙ୍ଗରେ କଥା କରିଦେବି ନା ଖାଲି କେ କେ ହେବି
ତମେ ଦେଖ ଚୁଟ୍ କରିଦଅ ତମ ଛୁଆ ପା
କଣ ମୋ ଛୁଆ
ଆଉ
ହଁଁ ମୁ ଜନମ କରିଥିଲି
କରି ଥିବ ଯଦି
ହେ ହେ
ହେ ହେ
ଆଉ ଭାତ ଖା
ଆଉ
ଆଉ କଣ କୁହ
ତମେ କୁହ
ନା ତମେ କୁୁହ
ମୁଁ କଣ କହିବି ତମେ କୁହ ମୋ ମୁହଁ ଦରଜ ହେଇଗଲାଣି
ତମେ କୁହ ୟାର ମୋ ପାଦ ବିନ୍ଧୁଛି
ତମେ କହୁନ ମୁଁ କଣ କହିବି ମୁଁ ମୁହଁ ଦରଜ ହେଲାଣି
ହଁ ମୁଁ କହୁଛି ଶୁଣ ହାଲ
ତ ବିନ୍ ହଁ ମେ କୁହ
ଗୋଟେ ଭୁ
ଦେଖିକି ଭୂତ ଫୁତ ଥିବ ହଁ କୁହ କୁହ ମତେ ବହୁତ ଭଲ ଲାଗେ ଶୁଣ
ଗୋଟେ ଗାଁଟେ ଥିଲା
ଥିଲା ଆହା ମରିଗଲି ଲୋ ମରିଗଲି ଓହୋ
କଣ ଗାଁ ନାଁ କହିଲା ବେଳୁ ମରିଗଲଣି ତମେ ସିଆଡେ।
ନାଁଲୋ ମୋ ମୁଣ୍ଡ ପିଟିହେଇଗଲା ଲୋ।
ବଞ୍ଚିଚତ?
ହଁ ହଁ ବଞ୍ଚିଛି ମରନି ଏତେ ଶୀଘ୍ର ମରିବିନି।
ଯାହା ହଉ ଏଇଟା ବଡ଼ କଥା ବଡ଼ କଥା।
ହଁ ତାପରେ କାହାର ଥିଲା।
ଗୋଟେ ଗାଁ ଟେ ଥିଲା।
ହୁଁ ତାପରେ।
ସେଠି ଜଣେ ରାଜା ଆଉଥିଲେ।
ଆଚ୍ଛା ତାପରେ।
ତାପରେ ଦିନେ କଣ ହେଲା ନା ସେ ରାଜଆଉ ଯୁଦ୍ଧ ବିଜୟ କଲେନି। ହତିଆାର ସବୁ ଥୋଇଦେଲେ। ତାଙ୍କ ସାମନ୍ତ ସିଂହାର ଯେତିକ ସବୁ ଥିଲେ ମାନେ ସବୁ ସୈନ୍ୟ ବାହିନୀ ସମସ୍ତେ ମାନେ ଛାଡିକି ଚାଲିଗଲେ।
ଆଚ୍ଛା।
ଚାଷୀମାନେ ଆଉ ଚାଷ କଲେନି।
ଆଛା ତାପରେ?
ତାପରେ ରାଜ୍ୟ ସାରା ମାନେ ହା ହାହାକାର ପଡିଗଲା ଖାଦ୍ୟ ପାନୀୟ ଜଳ ନ ମିଳିବାରୁ ହାହା ହାହାକାର ପଡ଼ିଗଲା।
ଆଚ୍ଛା ତାପରେ?
ତାପରେ ସମସ୍ତେ ମାନେ ଛୋଟ ଠାରୁ ବଡ ପଯ୍ୟନ୍ତ ସମସ୍ତେ ଲୋକ ମାନେ ଆସ୍ତେ ଆସ୍ ସେ ଦବିବାକୁ ଲାଗିଲେ। ଦେହ ଖରାପ ହେଲା ବୈଦ କତିକି ଗଲେ।
ହୁଁ।
ତାପରେ କିଛି ଦିନ ଗଲା ଗୋଟେ ଏ ତମ ଭଳି ଗୋଟେ ପିଲାଟେ ଚାଲିଗଲା।
ଏ କି ଓହୋ ତମ ଭଳିଆକୁ ହେଲାନି ମୋ ଭଳିଆ କଣ ପାଇଁ ହେଲା।
ତମରି କାଟାଗୋରି ର ଲୋକ ସେ।
ଆଛା ତାପରେ?
ତମ ବାଗିଆ ଯେମିତି କଥାବାର୍ତ୍ତା ତମ ଚାଲିଚଳଣ ପୁରା ସେମ।
ଓହୋ ଓହୋ।
ମରିଗଲା ତାପରେ ରାଜା ଦିନେ ବସିକି ଭାବୁଥିଲେ। ହ ତାପରେ ସମସ୍ତେ ମାନେ ଗାଁ ରେ ଶାନ୍ତ ଭାବରେ ଶୋଇ ସାରିଛନ୍ତି। ସିଏ ଆସିଲା ପାଦରେ ପାଉଁଜି ପିନ୍ଧିକି ଆସିଲା।
ଆଛା।
ଗାଁକୁ ପ୍ରବେଶ କଲା ପାଉଁଜି ପିନ୍ଧିକି ପୁରା ଛମ ଛମ୍ ଛମ ଛମ୍ କରିକି ପୁରା ମାନେ ଗଲା ତା ପ୍ର ପ୍ରତ୍ୟେକ ପାଦର ମାନେ ପାଉଲରେ ରକ୍ତ ଲାଗିଥିଲା।
ଓହୋ।
ପ୍ରତ୍ୟେକ ପାଦର ପାଉଲରେ ରକ୍ତ ଲାଗିଥିଲା ସେ ପୁରା ଛମ ଛମ ଛମଛମ କରିକି ଯାଉଥିଲା। ହଠାତ୍ କଣ ହେଲା ନା ଜଣେ ଦମ୍ପତି ଶୋଇଥିଲେ ମାନେ ସ୍ଵାମୀ ସ୍ତ୍ରୀ।
ହୁଁ।
ଶୋଇଥିଲେ ତାଙ୍କ ନିଦ ଭାଙ୍ଗିଗଲା।
ଓହୋ।
ସେ କହିଲେ କି ଆଉ ଏତେ ରାତିରେ ପାଉଁଜି ଝମଝମ କରିକି କିଏ ଯାଉଛି?
ହୁଁ।
ହଠାତ୍ ଝରକା ଖୋଲିଲା ବେଳକୁ କି ଭୂତ। ତା ପର ଦିନ ଭୂତ ଗାଏବ୍ ହେଇଯାଇଥିଲା ତା ପରେ ରାଜାଙ୍କ କ ଗଲେ ରାଜାଙ୍କ କତିରେ ଭୂତ କଥା ପ୍ରକାଶ କଲେ। ମୁଁ କହିଲି କି ଆଉ କି ରାଜା ଏମିତି ଏମିତି ଆମେ ରାତି ସମୟରେ ଆମେ ଶୋଇଥିଲା ବେଳେ ଭୂତଟେ ଆସିକି ମୁଁ ଡିଷ୍ଟର୍ବ କରୁଛି।
ହ ଡିଷ୍ଟର୍ବ କରୁଛି।
ହୁଁ। ତା ପରେ ରାଜା କହିଲ ହଁ ରାଜା ରାଜା କହିଲେ
ହ ହଁ
ରାଜା ରାଜା କହିଲେ ଆଉ ହଉ ତୁମେ ବ୍ୟସ୍ତ ହୁଅନି। ବାଳକ ହଉ ବାଳିକା ବ୍ୟସ୍ତ ହୁଅନି? ଆଉ ମୁଁ ଆରେ ଟିକେ ଟିକେ ଜଷ୍ଟ ଜଷ୍ଟ ଟିକେ ହଁ ମୁଝିଲି ହଁ ହ୍ୟାଲୋ। ତାପରେ ସେ ରାଜା କତିକି ଗଲେ ରାଜା କତିରେ ପ୍ରକାଶ କଲେ ତାପରେ ରାଜା କହିଲେ ଆଉ ତମେ ବ୍ୟସ୍ତ ହୁଅନି? ତା କଥା ଆମେ ଆଜି ବୁଝିବା ହେଲା ତାପରେ ରା ରାଜା ଗଲେ ରାଜା ରାଜା ରାତି ସମୟରେ ଗଲେ ରାଜା ଏକୁଟିଆ ଯାଇଥିଲେ। କାହାକୁ କହିନଥିଲେ ରାଜା ଏକୁଟିଆ ଯାଇଥିଲେ।
ହୁଁ।
ସେଠି ଚାରି ପାଞ୍ଚ ଜଣ ମାନେ ଲା ମାନେ ମରିକି ମାନେ ପଡିଥାନ୍ତି। ରାଜା ସେମାନଙ୍କୁ ଦେଖିକି ଚକିତ ହେଇଗଲେ।
ଓହୋ।
ରାଜା ଚକିତ ହେଇ ସାରିଲା ପରେ ରାଜା ବାଟରେ ଯାଉଥିଲେ ତାଙ୍କ ବସ୍ତ୍ର ହରଣ ହେଇଗଲା।
ହୁଁ।
ତା ଧୋତି ଫୋତି ଯା ଧୋତି ଫୋତି ଯାହା ପିନ୍ଧିଥିଲେ ସବୁଯାଙ୍କ ମାନେ ଆପେ ଆପେ ଗଳି ପଇଲା।
ଓ ଓହୋ। ତାପରେ
ରାଜା ପୁଣି ପଛ ମୁଖ ଦେଇ ଦୌଡ଼ିଲେ ତାଙ୍କ ରାଜପ୍ରସାଦକୁ ଏଇ ଗପରୁ ଆମେ କଣ ଶିଖିଲେ?
ମତେ ତ ହସ ମାଇଲା।
ତମେ କିଛି ବୁଝି ପାରିଲନି?
ମୁଁ ସେ ତମେ କହୁନ?
ମୁଁ ତମ ପାଈଁ ଏଟା ମୁଁ ତମକୁ ଏଟା ମୁଁ ତମ ଶୁଣ ମୁଁ ତୋମକୁ ଏଟା ଡାଇରେକ୍ଟ ବୁଝେଇନି ମୁଁ ତୋମକୁ ଇନଡାରେକ୍ଟଲି ମାନେ ବଙ୍କେଇ ଟଙ୍କେଇ ବଙ୍କେଇ ଟଙ୍କେଇ ବୁ ଝେଇଚି ତୋମର ମାନେ ଆର ଗୋଟେ ମାନେ ଶିକ୍ଷା ଟା ବାହାରିବ ଯେ ଭଲ ଶିକ୍ଷାଟେ ବାହାରିବ। କିନ୍ତୁ ତୋମେ ଏଟା ଭାବିକି କୁହ। ଭାବିକି କହିବ ମୋତେ ଓକେ।
ତୋମେ କହୁନ ମୁଁ ବୁଝିବି ମୁଁ ଭାରି କଷ୍ଟ ତୋମେ କୁହ।
ହଁ ମୁଁ ଖାଲି ହିଣ୍ଟି ଦେଇଦଉଛି ପର କଥାରେ ବିଶ୍ବାସ କରୁନାହିଁ।
ପର କଥାରେ ବିଶ୍ଵାସ କର ହଁ, ହଁ ସେ ଯେ ଲୋକ ଓହୋ, ମୁଁ ଗୋଟେ କାହାଣୀ କହିବି।
ହୁଁ, କୁହ।
ମୋତେ ତ ଆସୁନି କାହାଣୀ।
ଅଁ, ମୁଁ ଗୋଟେ ଗୀତଟେ ଗାଇବି।
ହଁ କୁହ। ହଁ।
ଗାାଇ ହବ।
ତୋମେ ଗାଇବ ବା କୁହନା ଗାଅ।
ଗୋଟେ ମେସେଜ୍ ଟେ କରି
ହଉ ଗୋଟେ ମୁଁ ଗୋଟେ ରେ କରି କାହାଣୀ କହୁଛି ହେଲା।
କୁହ।
ହଁ ରାଜ ଓ ପ୍ରଜାର କାହାଣୀ, ଗୋଟିଏ ରାଜ୍ୟରେ ଜଣେ ଭଲ ରାଜା ରହୁଥିଲା। ହେଲା, ସେ ନିଜ ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲା। ଦିନେ ରାଜା ଜାଣିବାକୁ ଚାହିଁଲା ଯେ ପ୍ରଜା ମାନେ ସ ତରେ ଖୁସି ଅଛନ୍ତି କି ନାହିଁ, ତା ଶାସନ ଠାରୁ ଠିକ ଅଛି। ସେ ସା ସାଧାରଣ ଲୋକଙ୍କ ପୋଷାକ ପିନ୍ଧି ଗାଁକୁ ଗଲେ ସେଠାରେ ଜଣେ ଚାଷୀକୁ ପଚାରିଲା ତୁମ କୌଣସି ଅସୁବିଧା ଅଛି କି? ଚାଷୀ କହିଲା ଆରେ ଗାଁ ରେ ପାଣିର ଅ ଅଭାବ ଅଛି ଯଦି ଗୋଟେ ପୋଖରୀ ହେଇଯାଏ ଆମେ ଚାଷ ଭଲ ଭାବରେ କରିପାରିବୁ। ରାଜା ଫେରି ଆସି ସାଙ୍ଗେ ସେ ପୋଖରୀ ଖୋଳିବାକୁ ଆଦେଶ ଦେଲା। କିଛି ଦିନ ପରେ ପୋଖରୀ ତିଆରି ହେଇଗଲା, ଗାଁ ପାଣି ରେ ସମସ୍ୟା ଦୂର ହେଇଗଲା। ଏବଂ ଫସଲ ଭଲ ହେଲା, ପ୍ରଜାମାନେ ଖୁସି ହୋଇ ରାଜାଙ୍କୁ ଧନ୍ୟବାଦ ଦେଲେ। ରାଜା କହିଲେ ପ୍ରଜାର ସୁ କ ହି ରାଜର ସୁଖ। ଏଥିରେ କଣ କଲେ? ଜଣେ ରାଜା ସବୁବେଳେ ପ୍ରଜାଙ୍କ ଭଲ ପାଇଁ କାମ କରନ୍ତି।
ହୁଁ।
ହଁ।
ଏଇଆ ଶିଖିଲି।
ହଁ। ହୁ ହ ମୋତେ କିଛି ଆସୁନି, ତୋମେ ବଢିଆ କହିଲ ତୋମେ ବଢ଼ିଆ, ତୋମେ ଶିଖିଛ, ତୋମେ ଭଲ ଶିଖିଛ। ତୋମେ
ହଉ ମୁଁ ଗୋଟେ ହଉ ମୁଁ ଗୋଟେ କାହାଣୀ କହୁଚୁ ହେଲା। ହ୍ୟାଲୋ।